ରଜ ପାଇଁ କଣ କଣ ପ୍ରସ୍ତୁତି କରୁଛୁ।
ବା ହ
ମୁଁ ମୋ କଥା ଶୁଗା ଯାଉଛି। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁଗା ଯାଉଛି। କହ।
କଣ କହିବି?
ଆମ ଘରେ ମଧ୍ୟ ସେଇ ଅବସ୍ଥା ଆମ ଭଉଣୀ ନୂଆ ଡ୍ରେସ କିଣିଛି ସେ କହୁଥିଲା ରଜ ଦିନ ଦୋଳି ଖେଳିବାକୁ ବହୁତ ମଜା ଲାଗେ।
ପର୍ବ ମାନେ ଖୁସି ମଜା ଓ ପରମ୍ପରାର ପର୍ବ ଓଡିଶାର ଲୋକ ପାଳନ କରନ୍ତି।
ତୁ ଜାଣିଛୁ କି ରଜ କାହିଁକି ପାଳନ କରାଯାଏ?
ହଁ କୁହାଯାଏ ଯେ ଏହି ସମୟରେ ପୃଥିବୀ ମା ରଜସ୍ପଳା ହୁଅନ୍ତି ସେଥିପାଇଁ ଚାଷ କାମ କିମ୍ବା ମାଟି ଖୋଳିବା କାମ କରାଯାଏ ନାହିଁ ପୃଥିବୀଙ୍କୁ ମା ଭାବରେ ସମ୍ମାନ ଦିଆଯାଏ।
ଠିକ କହିଲୁ ଆମ ଶିକ୍ଷକ ମଧ୍ୟ ଏଇ କଥା କହିଥିଲେ ଏହା ପ୍ରକୃତି ପ୍ରତି ସମ୍ମାନର ପର୍ବ। ହ
ରଜରେ ଝିଅମାନେ ବହୁତ ଖୁସି ହୁଅନ୍ତି ନୂଆ ପୋଷାକ ପିନ୍ଧନ୍ତି, ଅଳତା ଲଗାନ୍ତି ଓ ପୋଡ଼ପିଠା ଖାଆନ୍ତି ଓ ଦୋଳି ଖେଳନ୍ତି।
ଆମ ଗାଁ ରେ ବଡ଼ ଆମ୍ବ ଗଛରେ ଦୋଳି ଲାଗିଥାଏ ସନ୍ଧ୍ୟା ବେଳେ ସମସ୍ତେ ମିଶି ଗୀତ ଗାଆନ୍ତି।
ହଁ ରଜ ଗୀତ ଶୁଣି ମନ ଖୁସି ହୋଇଯାଏ ବନସ୍ତେ ଡାକିଲା ଗଜ ଗୀତ ଟା ମତେ ବହୁତ୍ ଭଲ ଲାଗେ।
ମତେ ମଧ୍ୟ ରଜ ଦିନରେ ପୋଡ଼ ପିଠା ଖାଇବାର ମଜା ଅଲଗା। ତୋ ଘରେ କେଉଁ ପିଠା ହୁଏ?
ଆମ ଘରେ ପିଠା ମଣ୍ଡା ପିଠା, ଚକୁଳି ଓ ଆରିସା ପିଠା ହୁଏ। ତୋ ଘରେ?
ଆମ ଘରେ ମଧ୍ୟ ପୋଡ଼ପିଠା ହୁଏ। ମୋ ମା ବହୁତ୍ ସ୍ଵାଦିଷ୍ଟ୍ କରିଥାନ୍ତି। ରଜ ଆସିଲେ ଘରଟା ପିଠାର ସୁଗନ୍ଧରେ ଭରିଯାଏ।
ସତ କହୁଛୁ ଏବେ ସହରରେ ରଜର ମଜା ଅଳ୍ପ କମିଗଲାଣି କିନ୍ତୁ ଗାଁରେ ଏବେ ମଧ୍ୟ ପୁରୁଣା ପରମ୍ପରା ରହିଛି।
ହଁ। ସହରରେ ଲୋକେ ବହୁତ୍ ବ୍ୟସ୍ତ ରୁହନ୍ତି ତେବେ ଏବେ ମଧ୍ୟ ଅନେକେ ସ୍ଥାନରେ ରଜ ମେଳା ହୁଏ।
ଆମ ଗାଁ ରେ ମେଳା ହୁଏ ସେଠାରେ ଖେଳନା, ମିଠା, ଚାଟ ଓ ବିଭିନ୍ନ ଜିନିଷ ମିଳେ ପିଲାମାନେ ବହୁତ ଖୁସି ହୁଅନ୍ତି।
ତୁ ରଜର କେତେ ଦିନ ନାମ ଜାଣିଛୁ କି?
ହଁ ପ୍ରଥମ ଦିନ ପହିଲି ରଜ ଦ୍ଵିତୀୟ ଦିନ ମି ମିଥୁନ ସଂକ୍ରାନ୍ତି କିମ୍ବା ରଜ ସଂକ୍ରାନ୍ତି ତୃତୀୟ ଦିନ ଭୂମି ଦହନ ଓ ଚତୁର୍ଥ ଦି ବସୁମତୀ ସ୍ନାନ।
ବା ତୁ ବହୁତ୍ ଭଲ ଜାଣିଚୁ। ବସୁମତୀ ସ୍ନାନ ଦିନ ପୃଥିବୀ ମା ଙ୍କୁ ସ୍ନାନ କରାଯାଏ ବୋଲି
ହଁ ସେଇଦିନ ଚାକି, ଶିଳପୁଆ, ଓ ଚାଷ ସ୍ରାମ କୁ ମଧ୍ୟ ପୂଜା କରାଯାଏ।
ରଜ ପର୍ବ ଆମକୁ ପ୍ର ତିକୁ ଭଲ ପାଇବା ଶିଖାଏ ଏହା ଓଡ଼ିଆ ସଂସ୍କୃତିର ଗର୍ବ।
କହିଲୁ ଏହି ପର୍ବରେ ପରିବାର ଓ ସମାଜରେ ଭଲ ପାଇବା ବଢ଼େ ସମସ୍ତେ ମିଶି ଖୁସି ହୁଅନ୍ତି।
ଆଜିକାଲି ମୋବାଇଲ ଓ ଇଣ୍ଟରନେଟ୍ ଯୋଗୁ ପିଲାମାନେ ବାହାରେ ଖେଳୁନାହାନ୍ତି କିନ୍ତୁ ରଜ ଆସିଲେ ସମସ୍ତେ ଦୋଳି ଖେଳିବାକୁ ବା ବାହାରକୁ ଯାଆନ୍ତି।
ହଁ। ଏହା ଭଲ କଥା ପର୍ବ ପରମ୍ପରାକୁ ଜୀବନ୍ତ ରଖିବା ଦରକାର।
ଏବେ ତ ଅନେକ ସ୍କୁଲ୍ ଓ କଲେଜରେ ମଧ୍ୟ ଉତ୍ସବ ହେଉଛି ପିଲାମାନେ ରଜ ଗୀତ ଗାଉଛନ୍ତି ଓ ନୃତ୍ୟ କରୁଛନ୍ତି।
ହଁ ଏଥିରେ ନୂଆ ପିଢ଼ି ଆମ ସଂସ୍କୃତି ବିଷୟରେ ଜାଣିପାରୁଛୁ।
ତୋର ରଜର ସବୁଠୁ ଭଲ କଣ?
ଛୋଟବେଳେ ଆମ ସମସ୍ତ ସାଙ୍ଗ ମିଶି ଦୋଳି ଖେଳୁଥିଲୁ ପିଠା ଖାଉଥିଲୁ ଓ ରଜ ନାଚ ଗୀତ ଶୁଣୁଥିଲୁ ଗାଉଥିଲୁ ମଧ୍ୟ ସେ ସମୟ ବହୁତ୍ ମଜା ଥିଲା।
ମତେ ରଜ ଆସିଲେ ପୁରୁଣା ଦିନ ମନେ ପଡ଼ିଯାଏ।
ଆମେ ସବୁବେଳେ ଆମ ପର୍ବ ଓ ପରମ୍ପରାକୁ ସମ୍ମାନ କରିବା ଉଚିତ୍।
ନିଶ୍ଚୟ ରଜ ପର୍ବ ଆମ ଓଡ଼ିଆ ଜାତିର ଗର୍ବ ଓ
ଠିକ କହିଲୁ ଚାଲ ଏବେ ଘରକୁ ଯିବା। କାଲି ଦୋଳି ଖେଳିବାକୁ ଭୁଲିବୁ ନାହିଁ କିନ୍ତୁ
। ନିଶ୍ଚୟ ଆସିବୁ ରଜର ଅନେକ ଶୁଭେଚ୍ଛା।
ତତେ ମଧ୍ୟ ରଜର ଅନେକ ଶୁଭେଚ୍ଛା।
ସାଙ୍ଗ ତାହେଲେ ଏବେ ଆମେ ରଥଯାତ୍ରା ବିଷୟରେ ଟିକେ କ
ହଁ ଚାଲ।
ଆଚ୍ଛା ରଥଯାତ୍ରା ପାଇଁ କଣ ପ୍ରସ୍ତୁତି ଚାଲିଛି?
ହଁରେ। ଆମ ଓଡିଶାର ସବୁଠୁ ବଡ ପର୍ବ ହଉଛି ରଥଯାତ୍ରା ସମସ୍ତେ ବହୁତ ଆନନ୍ଦରେ ଏହାକୁ ପାଳ ନ କରନ୍ତି।
ସଠିକ କହିଲୁ ବିଶେଷ କରି ଶ୍ରୀ ଜଗ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସାରା ବିଶ୍ଵ ରେ ପ୍ରସିଦ୍ଧ।
ହଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ।
ତୁ ଜାଣିଛୁ କି ରଥଯାତ୍ରା କାହିଁକି ପାଳନ କରା ଯାଏ।
ହଁ ରଥଯାତ୍ରା ଦିନେ ପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।
ଠିକ କହିଲୁ ଏଠାକୁ ପ୍ରଭୁଙ୍କ ମାଉ ପବର ଯାତ୍ରା ବୋଲି ମଧ୍ୟ କୁହାଯାଏ।
ତିନୋଟି ରଥର ନାମ ମଧ୍ୟ ଅଲଗା ଅଲଗା ତୁ ଜାଣିଛୁ?
ହଁ ପ୍ରଭୁ ଜଗନ୍ନାଥ। ନାମ ହଉଛି ନନ୍ଦିଘୋଷ ବଳଭଦ୍ରଙ୍କର ରଥର ନାମ ହଉଛି ତାଳଧ୍ୱଜ ଶୁଭ ସୁଭଦ୍ରାଙ୍କ ରଥର ନାମ ହଉଛି ଧର୍ପ ଦଳନ।
ବାଃ। ତୁ ବହୁତ ଭଲ ଜାଣିଛୁ ରଥ ଗୁଡିକ ବହୁତ ସୁନ୍ଦର ଭାବେ ସଜ ଯାଏ ନା।
ହଁ ରେ କାଠରେ ତିଆରି ହୋଇ ବଡ ବଡ ରଥକୁ ରଙ୍ଗୀନ କପଡା ଭଲ ଓ ଓ ଅଳଙ୍କାରରେ ସଜାଯାଏ।
ମୋତେ ରଥ ଟାଣିବା ଦୃଶ୍ୟ ବହୁତ ଭଲ ଲାଗେ ହଜାର ହଜାର ଭକ୍ତ ମିଶି ରଥ ଟାଣ
ରଥଯାତ୍ରା ସମୟରେ ଜୟ ଜଗନ୍ନାଥ ଧୂଣିରେ ଅ ସମଗ୍ର ପରିବେଶ ଗୁଞ୍ଜ ଗୁଞ୍ଜି ଉଠେ।
ସପ୍ତରେ ସେ ଦୃଶ୍ୟ ବହୁତ ଭକ୍ତିମୟ ଲାଗେ ଟିଭିରେ ଦେଖିଲେ ମ ମଧ୍ୟ ମନ ଖୁସି ହୋଇଯାଏ।
ତୁ କେବେ ପୁରୀରେ ସିଧାସଳଖ ରଥଯାତ୍ରା ଦେଖିଛୁ କି?
ହଁ ଛୋଟବେଳେ ଥରେ ବାପା ମତେ ନେଇଯାଇଥିଲେ ସେଠାରେ ଲୋକଙ୍କ ଭିଡ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।
ମୁଁ ଏଯାଏଁ ଯାଇନି କିନ୍ତୁ ଥରେ ଯିବାକୁ ବହୁତ ଇ ଇଛା ଅଛି।
ନିଶ୍ଚୟ ଯିବୁ ପୁରୀର ରଥଯାତ୍ରା ଦେଖିବାର ଅନୁଭବ ଅଲଗା ହୋଇଥାଏ।
ରଥଯାତ୍ରା ପୂର୍ବରୁ ସ୍ନାନ ପୂର୍ଣ୍ଣିମା ହୁଏ ନା?
ହଁ ସେଦିନ ମହାପ୍ରଭୁ ଶହେ ଆଠ ଘଡା ପାଣିରେ ସ୍ନାନ କରିଥାନ୍ତି। ପରେ ସେମାନେ ଅସୁସ୍ଥ ହୋଇଯାଆନ୍ତି ବୋଲି ମାନ୍ୟତା ଅଛି, ମାନ୍ୟତା ଅଛି।
ସେଥିପାଇଁ କିଛି ଦିନ ଭକ୍ତ ମାନ ଦର୍ଶନ ପାଉନାହାନ୍ତି, ତାଙ୍କୁ ଅନସର କୁହାଯାଏ।
ହଁ ତାପରେ ନବ ଜଗଗଣ ବେଶ। ରଥଯାତ୍ରା ହୁଏ।
ରଥଯାତ୍ର ର ଆଉ ଗୋଟେ ବିଶେଷ କଥା ହଉଚି ଛେରା ପହଁରା।
ଠିକ କହିଲୁ, ପୁରୀର ଗଜପତି ମହାରାଜା ସୁନା ଝାଡୁରେ ର ସଫା କରିଥାନ୍ତି, ଏହା ସମତା ଓ ସେବାର ପ୍ରତୀକ।
ପରମ୍ପରା ଆମକୁ ଶିଖାଇଛି, ଭଗବାନଙ୍କ ଆଗରେ ସମସ୍ତେ ସମାନ।
ରଥଯାତ୍ରା କେବଳ
ଧାର୍ମିକ ପର୍ବ ନୁହେଁ, ଏହା ଆମ ସଂସ୍
ଆଜିକାଲି ବିଦେଶରେ ମଧ୍ୟ ରଥଯା ତା ପାଳନ କରାଯାଉଛି।
ହଁ ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତ ସାରା ବିଶ୍ଵରେ ଅଛନ୍ତି।
ରଥଯାତ୍ରା ସମୟରେ ପୁରୀରେ ବୋହୁତ ମେଳା ଓ ଦୋକାନ ଲାଗେ ନା?
ହଁ ଖେଳଣା, ମିଠା, ପ୍ରସାଦ ଓ ବିଭିନ୍ନ ସାମଗ୍ରୀ ର ଦୋକାନ ଲାଗେ। ପିଲାମାନେ ବୋହୁତ ଆନନ୍ଦ କରିଥାନ୍ତି।
ମତେ ମହାପ୍ରସାଦ ଖାଇବାକୁ ବହୁତ ଇଚ୍ଛା ଅଛି। ଭଲ ମଧ୍ୟ ଲାଗେ। ପୁରୀର ମହାପ୍ର ସ୍ଵାଦର ଅଲଗା।
ହଁରେ। ମହାପ୍ରଭୁ ମହାପ୍ରସାଦ ଅଭଡ଼ା ବୋଲି ମଧ୍ୟ କୁହାଯାଏ।
ରଥଯାତ୍ରା ଆମକୁ ଭକ୍ତି, ପ୍ରେମ, ଓ ଭାଇଚାରାର ଶିକ୍ଷା ଦେଇଥାଏ।
ଠିକ କହିଲୁ, ସେଇ ପର୍ବରେ ଧନୀ, ଗରିବ, ଛୋଟ, ବଡ ସମସ୍ତେ ମିଶି ଭଗବାନଙ୍କ ନାମ ନେଇଥାନ୍ତି।
ମତେ ଲାଗେ କି ଆମେ ସମସ୍ତେ ଆମ ପରମ୍ପରାକୁ ସୁରକ୍ଷିତ ରଖିବା।
ନିଶ୍ଚୟ ରଥଯାତ୍ରା ଆମେ ଓ ଓଡ଼ିଆ ଜାତିର ଗର୍ବ।
ଘରକୁ ଯିବା, କାଲି ଟି ଭିରେ ଏକା ସାଥିରେ ରଥଯାତ୍ରା ଦେଖିବା।
ଠିକ କହିଲୁ ଜୟ ଜଗନ୍ନାଥ।
ଚାଲ୍ ପ୍ରଥମରୁୁ ଆରମ୍ଭ କରିବା।
ହୁଁ ଆମେ ପ୍ରଥମେ ର ରଜ ପର୍ବ ବିଷୟରେ ରେ କଥା ହଉଥିଲେ ନା?
ରଜ ହେଉଚି ଆମ ରାଜ୍ୟର ଉଁ ଏକ ପରମ୍ପରାର ପର୍ବ।
ଆଚ୍ଛା ଏଥର ରଜରେ ତୁ ନୂଆ ଡ୍ରେସ୍
ହୁଁ ମୁଁ ଏଥର କ ର ରେ ନୂଆ ଡ୍ରେସ୍ କରିଚି, ତୁ କରିଚୁ?
ହଁ ଏଥର ମୁଁ ଭାବୁ ଭାବୁଚି ଆମେ ମିଶିକି ବୁଲିବାକୁ ଯିବା।
ହଉ ଠିକ୍ ଅଛି, ଏବେ ଚାଲ୍ ରଖିବା, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।